ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଫୋନ ଉଠେଇବା ଏତେ ଲେଟ୍ କାହିଁ କରୁଥିଲ। ହଁ ପାହାଚ ଗଣି ଗଣି ଉଠୁଥିଲ ଆଁ। ଆଉ ଭୋଜି ଯାଇଥିଲ ଖାଇବା କଣ କଣ ଖାଇଲ?
ଆବେ ମୁଁ ନେଟେ ଅନ୍ କରିନଥିଲି।
ଭୋଜି ଯାଇଥିଲ ଖାଇବାକୁ କଣ କଣ ଖାଇଲ? କଣ କଣ ହେଇଥିଲା? ହ୍ୟାଲୋ।
ହୁଁ ସାଧା ଖାଇଲି ବା।
ସାଦା ତ କି ଆଇଟମ ହେଇଥିଲା।
ବସୁମତୀ ଅରୁଆ ଡାଲି ଆଉ ପୋଟଳ କୁରୁର୍ମା ଖଟା
ଅ ଆ ଏଗି
ବାର ବାର ଭୋଜି ମାଛ
ଓ ଆ ମାଛ ଖାଇଲାନି ଆ ନା ତମ ଶନି ମାଛ ଖାାଉନି ନା ଅହୋ।
ହ ହଉ ଆଉ ହ ଆଉ ଖାଇକି ଆସିଲଣି ଆସିକି ବୁଲୁଛ ଆଉ ନା। କୁଆଡେ କୁଆଡେ ବଲିଲ? ଖାରପଟ ଲାଇନ ତ ଖାଲି ଯାଉଛି ଆଉ ଏତେ ଦି ଚା ବୁଲେ ଏୁ ଦିନ ଯାଉ ହଁ। ତମେ ତ ଭଲ ବୁଲୁଛ ଆଉ। ହଁ ବହୁଧି ଖାଇଦେକି ଆଉ। ଭାରି ହସୁଛ। ପୁରା ମକା ମଞ୍ଜି ପୂରା ଦାନ୍ତ ଆଉ ଆଉ ଯଦି ସୁନ୍ଦର ହେଇ ହସିକି ତ ଫଟେଇ ଥାଆନ୍ତ ଖାଲି ଆଉ ଛାତୁକୁ ଆଉ।
ପର୍ସନାଲ୍ଳ ଆଡ଼େ।
ହଁ। ଅହୋ ଆଉ ଜାଣିଛ ନା କାଲି ସେ ଦି ଜଣ ସାଙ୍ଗ ଆସିବେ ହଁ। ଓ ହଁ ତାଙ୍କ ସାଙ୍ଗରେ ସେଇ କେନାଲ ପାଖରେ ଭେଟ ହବ। ଆଉ ତମର ସବୁ କୋଉଠିକି ଯାଆନ୍ତି କି ବୁଲିବାକୁ। ସେ କେନାଲ ନାଳ ମେଣ୍ଣ୍ଡତାା କାଇ କୂଳ ନଇ କୁଳ ଆଉ କୋଉଠିିକି ଯହାନ୍ତିନି। ହଁ, ହଁ ପାଠ ପଢା ନାଇଁ ପା। ପାଠ ପଢା ଗଲାଣି ସବୁ ଗାତକୁ। ପାଠ ସେଟା ଆଉ ଅଛି। ବହି ତ ସବୁ ଭୁଲୁ ଆଉ ପାଠ ପଢିବେ କୋଉଠି ଆଉ। ଠିକ ହଁ, ହଁ। ଏଇ ମାଡ ଆମ ବେଳେ ଯୋଉ ପାଠକୁ ତା ଦେହରେ ଯୋଉ ମାଡ। ଇଲୋ ବାପା। ସେ ପାଠ କୁଆଡେ ଗଲାଣି। ଅବିକା ମୋବାଇଲ୍ ଯୁଗ ଆଉ ସେମତିଆ ବହିକି ସେମତିଆ ପାଠ ଆଉ। ଛାଟ କୁଆଡେ ଗଲା ଆଉ। ଉ, ଛାଟ ଖାଇଚ ନା ସାର୍ ଙ୍କ ଠାରୁ? ହଁ। ତୋମର ତୋମର ତ ଯୋଉ ସାର୍ ସବୁ ଇଲୋ ବୋପା ତାଙ୍କ କଥାରେ ତ ମୁତି ପକେଇବୁ ଆଉ। ହଁ, ହଁ। ହଁ ଆଜିକାଲି କି ଯେମିତିଆ ବହି ସେମିତିଆ ପାଠ। ହଁ। ସାଇକେଲ ହଁ ଲୋ ବାପା ଗାଡ଼ି ନଦେଲେ କଲେଜ୍ ଯିବ ବୁନି। ହଁ ବା ତାଙ୍କ ଝିଅ ଆଜି ଯୋଉ ଜିଦି କରୁଥାଏ ବିନା ସ୍କୁଟି ରେ ଯେ ଆଉ ଯିବିନି କଲେଜେ। ଅଁ, ହଁ। ସେଇ ସିମା ଘର ସାନ ଭଉଣୀ ରିନା। ଆଃ
ଆଉ ଜାଣିଚୁ ନା ବାରବାଟୀ ରେ ଗୋଟେ ଆକ୍ସିଡେଣ୍ଟ ହେଲା, ବୁଝିଲୁନା। ତା ଗୋଡ଼ ପୁରା କଟି ଯାଇଛି।
ଲୋ ମାଲୋ ରାତି ପା ପାଇଲେ ଖାଲି ଆକ୍ସିଡେଣ୍ଟ। ଭଗବାନ ସାହା, ଏଇ ଯୁଗ ହେ ହେଲା ଆଉ ରହିବ ନାଇଁ ମଣିଷ ସଂସାର। ଗୋଡ କଟି ଯାଇଚି ସାଙ୍ଗେ ସାଙ୍ଗେ କ
ହଁ ମୋ ଦେଖା ହେଲା ଛୁଚ ହେଇ ନା ବଛଣା ରେ ସେଇଠି ମୋତେ କହୁଥୁଲା କ କହିଲା ଏମତି ମୁଁ ଯାଇଥିଲି ଆମ୍ବୁଲାନ୍ସ ନେଇକି।
ହଁ ତାକୁ ସାଙ୍ଗେ ସାଙ୍ଗେ କଟକ ରେଫର୍ କରିଦେଇଥିବେ ଆଉ ଆଉ କଣ ଏଇଠି ରଖିଥିବେ କଟା ଗୋଡକୁ ର ଚନ୍ତି ନା ସିଏ ପୁରା ଯାଇଚି ରୋଡ୍ ରେ ଏ ତଳେ ଇଏ ନଷ୍ଟ ହେଇକି?
ଆଉ ତା ଡାଇଭର ଯାଇଥିଲା ତା ଗୁ ତା ଗୋଡ ଟା ରଖିପାଇଲ ନା।
କଣ କରିବ ମଣିଷଟା ଗଲା ଜୀବନ ଅଧାରୁ ଗଲା। ଆ ଆଉ କିଛି କରିପାରିବ ନାହିଁ। ସବୁଦିନ ପାଇଁ ସେ ବସିଲା।
ସୁଦିନା କହିଲା ମୁଁ ଯାଇଥିଲି ତାକୁ କରିଦେଇଥାନ୍ତି। ସେ ଜାଣିନି କାଇଦା ତାକୁ କରିପାରିଲାନି ଆଉ। ଆଉ ଯାହାର
ହଁ। ନା। ଏ ଲୋକ ଗୁର ନିଶା ଖାଉଚନ୍ତି ଆଉ କିଏ ରାତି ଅନିଦ୍ରା ହେଇକି
ହଁ।
ଆଉ ଭୋଜି ତ ପେଟ ଯୋଉ ଗ୍ୟାସ୍ ହେଇଛି। ଏଇଲୋ ଵୋପା ଖରା ଦିନେ ଯୋଉ ଗୁଳୁଗୁଳି ହଉଛି।
ସେଇଠି ବା ଖାଇଲାନି ଚେଣ୍ଡିନା। କହିଲା ସେ ସିଏ ବା ବ୍ରାହ୍ମନିଆ ଲୋକ ତ। କହିଲାରୁ ମୁଁ ତାଙ୍କ ଘରେ ଭାତ ଖାଏ। ନାଇଁ ବାର ପତରରେ ସେ ବା ଖାଇବନି ଝିଅ କଣ
ନାଳ କୋଡ଼ା ଲଗେଇ ଖାଇବ? ପଖାଳ ଭାତ କୁ ଆଳୁ ପୋଡ଼ା ଚକଟି ଦବ ଲଙ୍କା ପକେଇକି ଚକଟିକି ପଖାଳେ କଂସାଏ ବାଡ଼େଇ ଦେବ।
ସେ ଯୋଉ ଭୋ ଭୋଜି ଖାଇଲାନି କଣ ପାଇଁ କହିଲୁ? ବାରପତ୍ରରେ ବ୍ରାହ୍ମଣ ଲୋକ ଖାଆନ୍ତିନି ଭା
ନା ବା।
ତା ପାଇଁ ରୁଟି ରଖିନାହାନ୍ତି ସିଏ ତାର
ବାମଲ ମ ବାରପତରେ ଜାଣିଥିଲେ ଏ ଏଗାର ଦିନ ଜାଣିଥିଲା ନା। ଆମର ଗଲେ ଭାତ ଖାଇବନି ପ ଗଲେ ରାତିରେ।
ହଁ। ଆ ରାତିରେ ଭାତ ଖାଇବେନି ରୁଟି ଖାଇବେ ଖାଇଲେନି ବା। ରୁଟି କରିଥିଲେ ସରିଯାଇଥିଲା।
ଓହୋ।
ଖାଇଲେ ନା ଘରୁକୁ ଗଲେ ଖାଇବୁ
ଆମ ସ୍ତ ପୁଣି ଅଣ କରିଥିବ ଆଉ ରାତିିଅଧରେ। ହଉ।
ମୁଁ ତାଙ୍କ ଘରେ କଣ ହେଇନଥିବ ଆଉ ସିଏ କରୁଥିବ ଆଉ।
କରିିଲ?
ହୁଁ ଆମେ ଚାରି ପାଞ୍ଚ ଜଣ ଯାଇଥିଲୁ।
ତ ବୁଲିକି ଭୋଜି ଖାଉଛ ଆଉ ଆମକୁ ଟିକେ ଜଣେଇଲଣି? କି ଭୋଜି କାଲି ବି ଭୋଜି। କାଲି ମଟନ୍ ଫଟନ ହବ। କାଲି ପ ମଟନ ଫଟନ ହଉ ଥିବ ଆଉ। ଦବୁ ଆଉ ଆମେ ବା ରବିବାର ଖାଉନୁ ନା ଆଉ। କଣ?
ମୋର ଆଜି କଣ ରବିବାରେ? ଆଜି କଣ ରବିବାରେ?
ଆଜି ଶନିବାରେ।
ଆଉ କହୁଚୁ ରବିବାରେ।
କାଲି କାଲି ଭୋଜି। କାଲି ଭୋଜି।
କାଲି ମୁଁ ଖାଇବିନି ସାଧା।
ସାଧା ଖାଇଦବ ଆଉ ଯିଏ ଯିଏ ସବୁ ଆଇଁଷ ଖାଇବେ। ଆତ ଖାଲି ବାହାଘର ଭୋଜି। ଏ ମାସରେ ଖାଲି ଯେତେ ଭୋଜି ଖାଇବୁ ଖାଁ। ନିଜେ ଶୁଣିବ ଶୁଣ ନାଚିବ କେତେ ନାଚ।
ଏକ ତାରିଖ ଲାଷ୍ଟ ବାହାଘର।
ହଁ ଏ ତାରିଖ ବା ତାଙ୍କ ଝିଅ ରାନୁ ବାହାଘର ସେପଟ ସାହି।
ଆଉ ମୁଁ ଯୋଉ ସିଙ୍ଗାପୁର ଯାଇନଥିଲି ବୁଝିପାଇଲୁ। ମୁଁ ଯୋଉ ଦିନ ଯାଇଥିଲି ତାଙ୍କ ଘରକୁ ତାର ଶୁଖାର ହେକା। ଆଉ ତାପରେ ପୁଣି କାମ ପଇଲା ଯୋଉ ଗଲିଣିି ସପ୍ତାହ ଉପରେ।
ହଁ।
ପୁଣି ଗଲା ବେଳକୁ ତାର ବାହାଘର ସରିଜାଇଚି ତା ରିସେପ୍ସନ।
ଆଉ। କଣ କହିବୁ ଅନଉ ଅନଉ ବାହାହେଲ ଝିଅ। ଉ କିଏ ଆଉ ରହୁଚନ୍ତି ଏଇ ଆଉ ନା କୋଡିଏ ଡେଇଁଲେ ତ ପୁଅ ହଉ କି ଝିଅ ହଉ ଆଉ ସେ ଯୁଗ ଅଛି ସବୁ ଚାଳିଶ ବାହାଥିଲା ପଇତିରିଶ ବାହାଥିଲା ଆଉ ଆଉନାହାନ୍ତି ଛୁଆପିଲା ହେଲା ବେଳକୁ ବୁଢ଼ା ହେଇ ଛୁଆ ଟୁକା କୁ ବାପା ଟୋକା ଦେଖ ସାଙ୍ଗ ହେଇକି ବେଲ ଆଉ ସେ ବାପ୍ ବାପା ପୁଅ ଚୁଟି କଳାକୁ ବାପା ଚୁଟି କଳା। ଆଉ ଆଉ ଏଇ ଯୋ ହେଲାନି କାଲି ବାପା ଚୁଟି ପାଚିଗଲା ପୁଅ ଚୁଟି ପାଚି ଯାଉଚି ବୋପା ବୁଡା ପୁଆ ବୁଡା ଆଉ ବଢିଆ ଆଉ। ଆଉ ତମେ ଏ ମଝିରେ ବାହା ହୋଇଥିଲ?
ହଁ।
ତମେ କେତେ ବୟସରେ ବାହା ହେଇଥିଲ?
କ ଜାନୁ
ନାବପା ଜାଣିନି ବୋଲି ପଚାରୁଛିନା କାଇଁକି ପଚାରି ଥାଆନ୍ତି। ଏଇ ଗୋଟା କଥା।
ଗାଁ ଭିତରୁକୁ ଯାଇଥିଲି। ହେଇ ଶୁନା ଗାଁ ଭିତରୁ ଗାଁ ଭିତରୁ ଯାଇଥିଲି। ମିଜିଆ ତାରା କଂଙ୍କକ୍ରିଟ ପକେଇଛି ରାସ୍ତା ଉପରେ
ତାପରେ ହଁ।
ମାନେ କାରରେ କଣ ମଟ ମଟ ଅଟୋ ଯାଇପାରିବନି।
ହଁ ସିଏ ତାର ପକାଉ ତମେ କଣ ତାର ସରପଞ୍ଚ ନା ୱାର୍ଡ ମେମ୍ବର ଜି ଯା କରଛି ଜି ଯା ରାସ୍ତାକୁ ଖାଇ ଯାଉଛି ଖାଇ ଘର ଭିତରେ
ଐଅଟା ତା ଟ୍ରଙ୍କରେ ଦେଇ ଚଢିଲ ମାନେ ଅଟୋ ବାଲା ଚଢେଇଲାନେ ପାଟି କରିବ ନା।
ହଁ ପାଟି କରିବ ତ କାହିକିଁ କଣ କହିବ? ଏ ଗାଁ ଲ ହେଲା ଗାଁ ରାସ୍ତାକୁ ହଉ ଖାଇଗଲେ ଗରମ ଶାଗଲା ତା ଗାଁ ଗଲା ପାଣି ଡା ଚାଲିଛି କ
ଟୋଟାଲି ପାଣି ଠେଲ ବା ଠାକୁର ଘର ଆଡୁ।
ଙ୍କ ହେଲାଣି ଆଉ ରାସ୍ତାଘାଟ ଲୋକ ଚାଲିବେନି ସୁବିଧା ସୁଧ ଉଚ୍ଚା ସୁବିଧା ନେଇକି ଦେଇ ଦେଇକି ଚାଲିଲେ ଆଉ ଙ୍କ ବଡେ ଆବନି ଆ ବା। ସେ ଯୋଉ ଆମର ମ ଏ ଗୁଗୁଲୁ ଘର ଯଉ ତା ଜେଜ କି ଗାଳି ଲୋ। ଆଲୋ ବାପା ଙ୍କ ମ କହିବ କି ରାସ୍ତା ଘାଟ ହେଲାଣି।
ହୁଁ।
ସବୁ ତ ପିନ୍ଧା ଘଞ୍ଚା କରିଦେଲେ ଘରମ ଘଞ୍ଚା କରିଦେଲେ ରାସ୍ତାରେ ଗଲା ପାଣି ଆଉ। ହଁ। ବଣ ର ତ କାଠ ସବୁ ହେ ଆଣି ଘରକୁ ଉ ନହେଲେ ଖୋଲା ପଡିିଆକୁ ଆଉ ହଁ ହଁ। ହଉ ହଉ ଆଉ କଣ କହୁଛ? ଆଉ କଉନ।
ମୁଁ ଆଉ କଣ କହିବି।
ବହୁତ ସବୁ
କଣ କହିବି।
କଥା କହି ପାରୁନ ଫୋପଡୁନ। ସପଲ ଟିକେ ପାଟି ଖାଲିବ । ଫଳ ଖାଇଲେ କେତେ କଣ ହଉଛି ସେ ସଫଲକୁ ଛଡ଼ା ହଉନି ସେମିତି ପାଟିରେ ପୁରା ହଉଛି ଆଉ ସେ ଦୋକାନୀର ବାନ୍ଧି ଦେଲେ ଠିକ ହୁଅନ୍ତା ଗାଁରୁ ସଫଳ ସବୁ ଯାଆନ୍ତା ଉଡି ଗାଁଲୁକ ଗୁରା ପାଆନ୍ତିନି ହଉ ରଖୁଛି।
ହଁ।
ନା ଆଉ କଣ କହିବ ବା